ହ୍ୟାଲୋ, ଆଉ କଣ କର୍ଚଏନା?
ହୁଁ ମୁଁ ଏବେ ଘରର ଛାତ ଉପରେ ବୁଲୁଛି ଆଉ।
ଓ ହୋ ହଁ ମୁଁ ଅଛି ଏଇଆଡେ ବାହାରେ, ବାହାରେ ଟିକେ ଅଛି ଆଉ।।
ଆଜି କଣ କେ କଣ ଦିନ କେମତି ଗଲା, କଣ ଆଜି ଖାଇଛନ୍ତି ଦିନରେ?
ଦିନରେ କଣ ସାଧା ହେଇଥଲା। ଆଉ ରାତିରେ ତ ଖାଇନ ଯାର
କିଛି ଖାଇବା ଷ୍ଟାର୍ଟ କରିନାହାନ୍ତି ନା।
ନା ଖାଇନି।
ଆଉ। କଣ କଣ କୁହନ୍ତୁ, ଆଉ ଘରେ କଣ ସମସ୍ତଙ୍କ ଦେହ ପା ଭଲ ସବୁ?
ହଁ ଘରେ ଭଲ, ତମର ସବୁ ଭଲ ନା ଘରେ?
ହଁ ମୋର ବି ସବୁ ବହୁତ ଭଲ ଅଛି ଘରେ।
ହଁ ଆଉ ଆଜି ବର୍ଷା ଫର୍ଷା କଣ ହେଇଥିଲା?
ଆଜି ବର୍ଷା କଣ ସେମିତି ପାଗ ଠିକ୍ ଥିଲା। ଠିକି ମାନେ ବାର ବାରଟା ଗୋଟେ ବେଳକୁ ବର୍ଷା ପୁଣି ହେଲା। ଆଉ ଏମତି ବର୍ଷା ହେଇଛି ପୁଣି ଚାରିଟା ବେଳୁ ଏମତି ବର୍ଷା ଛାଡିଲା ଟିକେ ତାପରେ କରେଣ୍ଟ୍ ବି ଏତେ ମାନେ ବିଦ୍ୟୁତ ଏତେ ବି ଆମର ଆସି ନି ବହୁତ ପ୍ରୋବ୍ଲେମ୍ ହଉଛି ବିଦ୍ୟୁତ୍ ଯୋଉ ବହୁତ ଅସୁବି ବହୁତ ଅସୁବିଧା ହଉଛି। ହ
ହଁ ଆମ ଆଡେ ଏଠି ଯେମିତି ହଁ ଏଠି ଯେମତି ବାଟରେ ନା ଗୋଟେ ଦିଟା ଭିତରେ ହେଇଥିଲା ବର୍ଷା ଟିକେ। ତାପରେ ସନ୍ଧ୍ୟାବେେଳେ ଟିକେ ପକେଇଥିଲା। ଏଇନା ବର୍ଷା ବର୍ଷା ନାହିଁ କରେଣ୍ଟ ତ ଆମର ଅଛି।
ଜୀବନ ଆଉ କଣ କରିବା।
ହଁ ବର୍ଷା ଦିନ ହଁ ବର୍ଷା ଖରା ଦିନ ଗଲା ଏଇନା ବର୍ଷା ଦିନ ସିଜନ୍ ପଳେଇଆଇଲା। ଯାହାନି ତ ବର୍ଷା ତ ଲାଗିକି ରହିବ ବର୍ଷା ଏଇନା ଚାଲିବ।
ଆଚ୍ଛା ଆଉ ହଁ ପୁଣି ଚାଷ ପାଇଁ ବହୁତ ଚାଷ ପାଇଁ ପୁଣିତ ଏତ ହଇରାଣ ହେବ ଲୋକ ଠିକ୍ ଟାଇମ୍ ରେ ବର୍ଷା ହବନି ନା ଆମର
ହୁଁ
ବର୍ଷା ହେଲେ ସେମାନେ କୃଷି ମାନେ ପୁଣି ତଳି ପକେଇବେ।
ହଁ
ଆଉ କଣ କୃଷି ଉପରେ କଣ କିଛି କୁହନ୍ତୁ ଆଜ୍ଞା କଣ ଆପଣଙ୍କ ନଲେଜ୍ ଅଛି।
ନା ସେ ବିଷୟରେ ନାହିଁ ଆମର ଆମ ଚାଷ ଚାଷବାସ ନାହିଁ।
ଆଚ୍ଛା, ଆଉ କଣ ଗଣେଶ ପୂଜା କଣ କେମିତି,
ଗଣେଶ ପୂଜା ତ ଅପଡେଟ୍ ଗଣେଶ ପୂଜା ତ ଆମର ଏଠି ପୁରା ଭଲ ଭାବରେ ପୁରା ବଢ଼ିଆ ହୁଏ ସବୁ କ୍ଲବ୍ ଅଲଗା ଅଲଗା ପିଲା ସବୁ କରାଯାଏ।
ବ୍ୟାଚ୍ ୱାଇଜ୍ ବୋଧେ ମାନେ
ହୁଁ ହୁଁ ହଁ ହଁ ଆମ ବ୍ୟାଚ୍ ରେ ଆମ ପିଲା କରିବୁ ତାଙ୍କ ତଳ ବ୍ୟାଚ୍ ସିଏ କଲେ ତା ବ୍ୟାଚ୍ ସିଏ କଲେ ଆଉ ତାପରେ ସାହି କିି ନେଇକି ଗୋଟେ ଗୋଟେ ସିଏ ତାଙ୍କର
କରନ୍ତି ଆଚ୍ଛା।
ଯୋଉ ପୁରା କଣ୍ଟେଷ୍ଟ୍ ହଁ କୋଡିଏ ଟା ହଁ ହଁ ହେଇଯିବ ହଁ। ଆଉ କଣ୍ଟେଷ୍ଟ୍ ଭାବରେ ପୁରା ହୁଏ ଇଏ ଯଦି ଏଇ ଜିନିଷଟା ଆଣିଲା ସାଉଣ୍ଡ୍ ଟା ସିଏ ଆଉ ଟିକେ କହିବ ଆମେ ଉପର ଟିକେ ଆଣିକି ଆଉ ଟିକେ ଭଲ କରିଦବୁ ଏମିତି ସବୁ ଚାଲେ ଆଉ କଣ। ଟେଷ୍ଟ ରେ ଆଉ ଓ ଆମ ଗାଁ ରୁ ଦିଇ ତିନି କିଲୋମିଟର ଗାଁ ଗୋଟେ ଅଛି ସେଠି ତିନି ଦିନି ହୁଏ। ସେଇ ଗଣେଶ ପୂଜାଟା ବଡ ଆକାର ହଉଛି ନା ସେଟା ତିନି ଦିନି ଏଇ ଗଣେଶ ପୂଜା ବର୍ଷାଟା ତିନି ଦିନ ହୁଏ। ଗୋଟେ ଜାଗାରେ ରହି ରହିକା ରହି ରହିକା ତିନି ଦିନ ପର୍ଯ୍ୟନ୍ତ ରୁହେ।
ଆଚ୍ଛା।
ଭଲ ସେଇଟା ଭଲ ଇଏ କରି ସବୁ ଆଣନ୍ତି। ଗଣେଶ ପୂଜାଟା, ଗଣେଶ ପୂଜା
ଆମର ଏପଟେ ମାନେ ବହୁତ ଅଲଗା ଟିକେ ନିଆରା ହୁଏ।
ହୁଁ କେମିତି କଣ ଟିକେ
ଆମର ଏମତି ସେମତି ମାନେ ଶ୍ରେଣୀ ୱାଇଜ୍ କରୁଚନ୍ତି କିନ୍ତୁ ଆମର କଣ ଟିକେ ମାନେ ଆମ ସବୁଥିରେ ମାନେ କୋଉଟା ବି ଗୋଟେ କାମରେ କମି ନଥାଏ। କାମ ମାନେ ଯେମିତି ମାନେ ସାଜସଜାଠୁ ଆରମ୍ଭ କରି ମୂର୍ତ୍ତି ତି ଜିମ୍ ଦେଇତ ତାପରେ ଆମ ଏଠି ପାଖାପାଖି ମାନେ ଆମର ମାନେ ମୂର୍ତ୍ତି ପନ୍ଦର ଦିନ ରୁ ହୁଏ। ଗଣେଶ ପୂଜା ର ମାନେ ପନ୍ଦର ଦିନ ରୁ ହୁଏ। ପନ୍ଦର ଦିନ ହେତ ରୁହେ ସେଠି ମାନେ ବହୁତ୍ ବଡ ମାନେ ବହୁତ୍ ମାନେ ଜିଲ୍-ଗାଁ ଗାଁ ଆସନ୍ତିନି ପାପଟେ ଜିଲ୍ଲା ଜିଲ୍ଲାରୁ ବି ଲୋକ ଆସନ୍ତି କାରଣ ମାନେ ଆମର ଏଠି ଦଶମର ଯାହାର ବାର ବର୍ଷ ହୁଏ
ହଁ।
ସିଏ ପାଖାପାଖି ମାନେ ଗଣେଶ୍ ପୂଜାର ତାଙ୍କର ଯୋଉ ଥାଏ ଆମର ଧାର୍ଯ୍ୟ ଯୋଉ ବଜେଟ୍ ଥାଏ ସେ ପାଖାପାଖି ହଁ ତାଙ୍କ ପାଖାପାଖି କୋଡିଏ ଲକ୍ଷ କୋଡିଏ ତିରିଶ ଲକ୍ଷ ଖର୍ଚ୍ଚ ହୁଏ କାରଣ କଇଲ? ସିଏ ମାନେ ସବୁ ମାନେ ମୂର୍ତ୍ତି ତାଙ୍କ ମାନେ କଣ କିଲ ତାଙ୍କର ଆମର ଥିଲା ଆର ବର୍ଷ ଗୋଟେ ହେଇଥିଲା ଜଗନ୍ନାଥ ମନ୍ଦିର ହେଇଥିଲା ମାନେ ପ୍ଲାଷ୍ଟର ପାଇଁ ଗୋଟେ ଗ୍ରାଉଣ୍ଡ ମାନେ ଆମର ସେ ଖେଳ ପଡିଆରେ ଥାଏ ଗୋଟେ ଆମର ଖେଳ ପଡିଆ ଅଛି ସ୍କୁଲ ପଡିଆ ସେ ପଡିଆରେ ଆମର ମାନେ ସେଠି ମାନେ ଜଗନ୍ନାଥ ମନ୍ଦିର ହେଇଥିଲା ମାନେ ମୁଁ ନେକ୍ସଟ ବର୍ଷ କଥା କହୁଚି ନେକ୍ସଟ୍ ବର୍ଷ ନେ ମାନେ ପୂର୍ବ ବର୍ଷ କଥା କହୁଚି ସେ ପାଖାପାଖି ମାନେ ତାଙ୍କର ଏଟା ଖର୍ଚ୍ଚ ହେଇଥିଲା ତିରିଶ ଲକ୍ଷ। ଏଟା ଆମ ପ୍ଲାଷ୍ଟର ପ୍ୟାରିସ୍ ଯୋଉ ଥାଏ ସେଇଥିରେ ହେଇଥିଲା। ମାନେ ସେଥିପାଇଁ ଆମର ଏଠି ପୁରା ପ୍ରସିଦ୍ଧ ହୁଏ ଆଉ। ତାପରେ ଆର ବର୍ଷ ହେଇଥିଲା ତାପ ଆର ବର୍ଷ ଯାହାର ବା ବାର ବର୍ଷ ହେଇଥିଲା ସେମାନେ ପ୍ଲାନିଂ ତାଙ୍କର ଥିଲା କି ରାମ ମନ୍ଦିର ରାମ ମନ୍ଦିର ଏମିତି ହେଲା ଯେ ତାପରେ ଟିକେ ମାନେ କଣ ସେଠି ଆମର ରାମ ମନ୍ଦିର ଆପଣ ବି ଦେଖିଥେ ମାନେ ସୁ
ନା ନା ମୁଁ ଶୁଣିଚି ଶୁଣିଚି ହଁ ହେଇଥିଲା ଆମର ଅ ରାମ ମନ୍ଦି ଇଏ ହେଇଥିଲା ତାପରେ ଆଉ ଗୋଟେ ହେଇଥିଲା ଆମର ଉ
କେଦାରନାଥ୍ ଗୋଟେ ହେଇଥିଲା କୋଉ ଇଏର ଗୋଟେର ଶୁଣଚି ମୁଁ
ଆମ ଭୁବନ ଏରିଆ ରେ ପୁରା ମାନେ ସେ ଫେମସ ହେଇଚି। ଆମ ଏଠୁ ପାଞ୍ଚ କିଲୋମିଟର ନା।
ହୁଁ ଆଉ ଜଗନ୍ନାଥ ମନ୍ଦିର ଗୋଟେ କଥାଥିଲା ଜଗନ୍ନାଥ ଆମର ଇଏ ଗୋଟେ ଥିଲା ଏଇଥିଲା
ଏ ମାନେ ଯାହା ଯିଏ ବି କରିବ ତାର ମାନେ ଏଇ ବର୍ଷ ଗଣେଶ୍ ପୁଜା ଅଲରେଡି ସର୍ ସରିଯାଇଚି ମାନେ ସରିଗଲା ତାର କୋଉ ବର୍ଷ ଯାହାର ଯୋଉ କ୍ଲବ ଫୁଣି ବାର ବର୍ଷ ହେଇଯିବ
ହୁଁ ତାପରେ ମାନେ ସ୍ ତାଙ୍କ୍ ନୁହେଁ ସବୁ ଭିତରେ ମାନେ ପ୍ଲାନିଂ ବି ମାନେ ସବୁ ମାନେ କାମ ଚାଲିଥିବ ଭିତରେ ଭିତରେ ଆଉ। କଣ କେମିତି କରିବା ଏ ବର୍ଷ ଯାହାର ବାର ବର୍ଷ ହବ ମାନେ ସେ କିଛିଟା ଭିନ୍ନ ଯେତେବେଲେ କ୍ଳ ମାନଙ୍କଠୁ କରିବ।
ମାନେ ଏଇଟ ତ ଅଧିକା ପଇସା ଅଧିକା ପଇସା ଖର୍ଚ୍ଚ ହଉଥିବ ବହୁତ ପଇସା ଖର୍ଚ୍ଚ ହେଇଯାଉଥିବ ଯୋଉ
ଓ ତାର କ୍ଲବ ପିଲା ମାନେ ଗୋଟେ ଗୋଟେ କ୍ଲବରେ ବି ମାନେ ଆମ ପିଲା ପାଖାପାଖି ଶହେ କୋଡିଏ ତିରିଶ୍ ପିଲା ବି ଏମିତି ବି ଅଛନ୍ତି।
ଓ ତାପରେ ବି ଯିଏ ଯେମିତି ଅଧିକ ଇଏରେ ଜପ ଫପ ଇଏରେ ତାପରେ
ତାପରେ ବି ଆମ କଣ ପାଖାପାଖି ବି ଆମେ ସବୁ ସେ ଗାଁ ଉପରେ ଡିପେଣ୍ଡେଡ୍ କରୁଛୁ। ନିହାତି ବି ଆମର ସେଠି ସାଙ୍ଗସାଥି ଅଛନ୍ତି ଆମେ ବି ସେ କ୍ଳବ ମାନଙ୍କ ବି ମିଶୁଛୁ। ଏମିତି ହେଇଯାଏ ଆଉ କିନ୍ତୁ ବହୁତ ଧୁମଧାମରେ ହୁଏ। ବହୁତ ପାଖାପାଖି ମାନେ ପନ୍ଦର ଦିନ ପଲେ
ଯୋଉ ସେ ଯୋଉ କହିଲ ରାମ ମନ୍ଦିର ଅଛି। ସେ ଯେଉଁ ଜିନିଷଟା କହିଲ ମାନେ ସେଇ ଜିନିଷ ଇଏରେ ତ ବହୁତ ପଇସା ଖର୍ଚ୍ଚ ହେଇଯାଉଥିବ ମାନେ
କହୁଥିବ ମାନେ ସିଏ ମାନେ ଯିଏ କଳା ହଁ ଯି କଳା ତାର ମାନେ ଯିଏ ମାନେ ସବୁ ଆସନ୍ତି ଲୋକ ବାହାରୁ ସେ ବି ମାନେ ଦିଲ୍ଲୀ ରାଜସ୍ଥାନ ସ୍ଥାନରୁ ଏମିତି ଲୋକ ଆସନ୍ତି। ମାନେ ଆର ବର୍ଷ କଣ ଏଇ ରାମ ମନ୍ଦିର ଟାଇମ ରେ ଆର ବର୍ଷ ଯୋଉ ରାମ ମନ୍ଦିର ଆମର ହେଲା ସେ ଟାଇମ ରେ କଣ କହିଲ ଟିକେ ହଁ ମାନେ ତାଙ୍କ କାମ ଅଲରେଡି ହେଇଯାଇଥିଲା ଥାର୍ଟି ପରସେଣ୍ଟ ମାନେ ତିରିଶ ପାଖାପାଖି ତିରିଶ ପରସେଣ୍ଟ ପାଖାପାଖି ହେଇଯାଇଥିଲା ତାପରେ କଣ ଗୋଟେ ଲଘୁଚାପ ଝରି ଏମିତି ଦେଲା ଯେ ସିଏ ପାଖାପାଖି ସବୁ ପୁଉଁ ମାନେ ବାଉଁଶ ସବୁ ଭୁଷୁଡି ଗଲା। ପୁଣି ଆମର ପା ପାଖାପାଖି ଯୋଉ ପନ୍ଦରଟା କୋଡିଏଟା କ୍ଲବ ପିଲା ଥିଲେ ସମସ୍ତେ ସ୍ତେ ଯାଇକି ସେ ପଡିଆରେ ଖେଳ ପଡିଆରେ ସମସ୍ତେ ଏକାଠି ହେଇକି ପୁଣି ସବୁ ତାଙ୍କୁ କୁ ମାନେ ସେ କ୍ଲବ ପିଲାଙ୍କୁ ଆମେ ସାହାଯ୍ୟ କଲୁ।
ହୁଁ।
ସାହାଯ୍ୟ କରିବା ଦ୍ଵାରା କଣ କାମ ବି ମାନେ ପୂଜା ହେଇଗଲାଣି ପଛିକା ମାନେ ତଥାପି କାମ ଆହୁରି ଟେନ୍ ପରସେଣ୍ଟ ବାକି ରହିଲା। ହେଇପାରିଲାନି କମ୍ପ୍ଲିଟ। ପାଖାପାଖି ମାସେ ଆଗରୁ ଚାଲିଲା କିନ୍ତୁ ହେଇପାରିଲାନି ଏମିତି ରହିଲା। ହୁଁ ତାପରେ ଭସାଣି ଟା ବି ବହୁତ ଧୁମଧାମରେ ହୁଏ ଆମର। ମାନେ ସବୁ ମାନେ ଭସାଣି ମାନେ କିଛିଟା ଶିକ୍ଷଣୀୟ ଜିନିଷ ବି ଆଣିଥାନ୍ତି। ମାନେ କହିବାକୁ ଗଲେ ସମ୍ବଲପୁରୀ ବାଜା ଟିକେ ଆସେ ଆଉ ସମ୍ବଲପୁରୀ ବାଦ୍ୟ ଯନ୍ତ୍ର ଯୋଉ ଆସେ। ଆଉ ସମ୍ବଲପୁରୀ ଲୋକଙ୍କର ଏଇ ଯୋଉ ଦେଖିଥେବେ କୁ ମାନେ ଟିକେ ସାନ୍ତାଳୀ ଲୋକ କ ମାନେ କଳ ହ ବାସ୍ତି ଜଙ୍ଗଲ ଯାପନ ଯୋଉମାନେ ବି କରନ୍ତି ତାଙ୍କ ଆକ୍ସନ ଟିକେ ବି ମାନେ ବାସ୍ ବାସ୍ ସେଇଭଳିଆ ଆଉ ଉଏ ମାନେ ସ୍ତ୍ରୀ ଲୋକ ଆମର ଯୋଉ କଳସ ମୁଣ୍ଡରେ ଦେଇକି ଯୋଉ ନୃତ୍ୟ କରନ୍ତି। ସେଇ ଭଳିଆ ଟାଇପ ରେ ବି ହୁଏ। ଏମିତି ଭିନ୍ନ ଭିନ୍ନ ଟାଇପ
ହଁ ଆମର ବି ଏପଟେ ସେଇ ଜିନିଷ କିଛିଟା ରୁହେ। ସମସ୍ତେ ତ ସେ ଜିନିଷ ଟା ଆଣନ୍ତି ନାହିଁ କି ଯୋଉ ଇଏର କିଛିଟା ଇଏରେ ରୁହେ ଆଉ।
ଆଉ ଯୋଉପାଳି ଆମର ଜଗନ୍ନାଥ ମନ୍ଦିର ହେଇଥିଲା ସେପାଳି ମାନେ ସେଇ ଗ ସେ ମନ୍ଦିର ସାଇଟ ରେ ପିମେଲେ ସାଇଡ୍ ରେ ସ୍ଵର୍ଗଦ୍ୱାର ବି ହେଇଥିଲା ମାନେ ଲୋକଙ୍କୁ ଆକ୍ସନ କରାହେଇକି ମାନେ ଏମତି କାଠ ଜଳୁଥିଲା ପୁରା ମାନେ ରିୟଲି ଦେଖିକି ଲାଗିବ ଯେମିତି ପୁରୀ ବୁଲୁଛୁ। ପୁରା ମାନେ ସେ ବି ମାନେ ସେ କଳାକାର ମାନେ କାର୍ଯ୍ୟ କଳା କରନ୍ତି। ଯୋଉମାନେ ଆସନ୍ତି ଲୋକ ସେ ପୁରା ଆକୁରେଟ କରିଦିଅନ୍ତି। ମାନେ ଫିଲିଙ୍ଗସ୍ ହବ ସତରେ ଯେମିତି ପୁରୀରେ ଯେମତି ବୁଲୁଛୁ ଆମେ। ବାସ୍ ମାନେ ପୁରୀ ପଣ୍ଡା ବି ଆଇ ଥିଲେ ଆମ ସେଇ ବର୍ଷ ପୁରୀ ପଣ୍ଡା ବି ଦି ଜଣ ଆଇଥିଲେ।
ହୁଁ
ଏମିତି ସବୁ କାମ ହୁଏ ଆଉ କିନ୍ତୁ ବ କିନ୍ତୁ ଗଣେଶ ପୂଜା ମାନେ କାରଣ ଇଏ ମାନେ ଆମର ମାନେ ଯୁବକ ମାନଙ୍କର ମାନେ ପୂଜା ଆ ଇଏ ଥୋ ହଁ ଗଣେଶ ପୂଜାଟା ଆଉ କଁ ସାଇ ପୂଜାରେ ଏତେ ବି ଯାଏନି ସେଟା ମାନେ ଯୁବକ ମାନଙ୍କ ପୂଜାରେ ହିଁ ଯାଏ। ସେଇଥିପାଇଁ ଟିକେ ଅଧିକ ହୁଏ ତାପରେ ଏମିତି ସବୁ କାମ ଚାଲେ ଆଉ। ବହୁତ ଫେମସ କିନ୍ତୁ ଆମର ଏଠି ହୁଏ ତାପରେ ବି ଆମର ମାନେ ଏଟା କଁ ଆମେ ବି ମାନେ କଁ କଲେକ୍ଟର ମାନେ ଯୋଉ ଥାନ୍ତି ଆମେ ତାଙ୍କଠୁ ମାନେ କାର୍ଯ୍ୟକଳାପ ପାଇଁ ଆଣୁ ଆଉ ମାନେ ଦାୟିତ୍ବ ଆଣିଥାଉ ଆ ପରିମିସନ ଅଣାଯାଏ ତାପାଇଁ ଆମର ତାପରେ ମାନେ ଆଜି ମାନେ ଗଣେଶ ପୂଜା ହେଲା ତା ପନ୍ଦର ଦିନ ଗଲା ତାପରେ ସବୁ ମାନେ ରହେ ଠାକୁର ହେରିକା ସବୁ ମାନେ ଲୋକ ବୁଲାବୁଲି କରନ୍ତି। ଲୋକ ମାନେ ପନ୍ଦର ଦିନ କଁ ମାନେ ଯଦି ମାସେ ବି ରଖିବ ଲୋକ ହୁଅନ୍ତି। ମାନେ ଏମିତି ହୁଏ ତା ପରେ ବି ଆମର ପୁଣି ତାର ଆଉ ଗୋଟେ ଦିନ ଭସାଣିହବା ଗୋଟେ ଦି ଦିନି ପୂର୍ବରୁ ପୁଣି ପୁରା ସବୁ ଭାଙ୍ଗା ଭଙ୍ଗି ମାନେ ହବ ମୂଳ ସବୁ ମାନେ ଡେକୋରେସନ ସବୁ ଭଙ୍ଗା ଭଙ୍ଗି ହବ ତାପରେ ଗୋଟେ ଆମର ଅଛି ଗୋଟେ ମେଲଣ ପଡିଆ ସେଠି ମାନେ ଆସନ୍ତି ସେଠି ଆସନ୍ତି ସେଠି ଆସନ୍ତି ଆଉ ଲୋକମାନେ ମାନେ ସେଠି ସବୁ କ୍ଲବର ମେମ୍ବର ମାନେ ଆସନ୍ତି ସବୁ ନିଜ ନିଜର ମାନେ ଯୋଉ ମୂ ମୂର୍ତ୍ତି ହେଇଥାଏ ଆମର ଗଣେଶ ଠାକୁରଙ୍କ ମୂ ର୍ତ୍ତି ସବୁ ଏ ହଁ ସବୁ ଏକାଠି କରିକି ତାଙ୍କୁ ମାନେ କରାଯାଏ କି ମାନେ କିଏ ମାନେ ଡେକୋରେସନରେ ଫାଷ୍ଟ ହେଇଚି କିଏ ମୂର୍ତ୍ତିରେ ଫାଷ୍ଟ ହେଇଚି ଏମତି ସବୁ ବାସ୍ ସବୁ ମାନେ ଗୋଟେ ମଲେଣ ହୁଏ ତାପରେ ମାନେ ଯେତେବେଳେ ପନ୍ଦରଟା କୋଡିଏଟା ମାନେ ଯୋଉ ମୂର୍ତ୍ତି ହୁଏ ତାଙ୍କ ସିରିଏଲ ୱାଇଜ୍ କରେ ମାନେ ଏଇ ମେଢ ଏତିକି ଭିତରେ ଯିବ ଏଇ ମେଢ ଏତିକି ଭିତରେ ଯିବ ନହେଲେ ନାଇଁ ଝଗଡା ହିଁ ହେଇଯିବ ନା ସେଇଟା ହଉଚି କଥା। ତା
ତ ଆମର ବି କିଛିଟା ଏମିତି ରୁହେ ଯୋଉଗୁରା କହିଲ
ଉଁ ତା ତା ତା ତାଙ୍କ ପାଇଁ ଶାନ୍ତି କମିଟି ଆମର ଗୋଟେ ଥାଏ। ମାନେ ତାଙ୍କୁ ମାନେ ସେ ମାନେ ତା ଜବତ କରିବା ତାପରେ ଆମର ଏଠି କଁ ଶ୍ ରାତି ସାରା ବି ମାନେ ଏଟା ହୁଏନି ଭସାଣି ଆମର ହୁଏ କଁ ସକାଳ ଦଶଟାରୁ ପରମିସନ ଥାଏ ରା ତି ଦଶଟା ତମେ ତା ଭିତରେ ଯେତିକି ଏରି ହଁ ନା
ହେଇଯାଏ
ରାତିରେ ଯେ ଆମ କଁ ଏଟା ଟିକେ ମାନେ କଁ ଟା ଉନ ସେ ଗାଁ ଆମ ଯଉ ଆମେ ଯେଉ ଯାଉଛୁ ସେଟା କଁ ଟାଉନ ହୁଏ କିନ୍ତୁ ଆମ ଗାଁରେ ଯଉଟା ହୁଏ ଆମ ରା ତିରେ କରୁ ହଁ ହଁ ମାନେ ପାଖାପାଖି ଯଦି ଅଧିକ ମେଢ ହେଲା ବି ସେ ଟା ବି ଦିନରେ କରିବାକୁ ପଡିବ କାଣ ଏତେ ପିଲାଙ୍କୁ ନେଇକି ବି କଣ୍ଟ୍ରୋଲ କରିବାକୁ ଦରକାର ନା ଆଉ। ହଁ ତାପରେ ଟାଇମ ଲିମିଟେଡ ନକଲେ ବି ହବନି ତାପରେ ସେଟା କଁ ରାତି ଦଶଟାରୁ ଏ ଦିନ ଦଶ ଟାରୁ ରାତି ଦଶଟା ବାର ଘଣ୍ଟା ବି ହେଲାଣିି ନା ତମେ ବି ତା ଭିତରେ ଯେତିକି କଭର ହଁ ବାସ୍ ବାସ୍
ଇଏ କରିଦେବେ
ଯେତିକି ତମେ କଭର କରିବା କଥା କର।
କର ତା ଭିତରେ ତ ଗୋଟେ ଦିନ ହଉ କି ଦିଦିଦି ଦିଦୀନି ହୁଏନି ଗୋଟେ ଦିନରେ ସାରି ଦିଅନ୍ତି।
ଗୋଟେ ଦିନରେ ସାରିଦିଅନ୍ତି।
ଗୋଟେ ଦିନ ହେଲା ହଁ ଏପଟ ଆମର ସେଇଠା ତିନି ଦିନ ହୁଏ। ଯୋଉଟା କହିଲ ଯେମିତି ଏଇ ଜି ଠାକୁର ଏଇ ଜିନଷ ଟା ଇଏ କରିଛି। ସେ ଠାକୁର ମୂର୍ତ୍ତି କିଏ କଣ ଯେଉଁ ଜିନିଷଟା ଆମର ଏପଟେ ସେମିତି କିଛିଟା ହୁଏ ଆଉ।
ହୁଁ ଆଛା ଆଉ କଣ କୁହନ୍ତୁ?
ଆଉ ଯିବା ତମ ଗାଁ ଆଡେ ଟିକେ ଯିବା ଦିନେ।
ହଉ ହଉ ମୁଁ ତାହେଲେ ରହୁଛି ଟିକେ କାମ ପଇଲାଣି।
ହଉ ଠିକ୍ ଅଛି